ହାଲୋ ହଁ କଣ କରୁଚନ୍ତି।
ଏଇ ବସିଚୁ ଆଉ କଣ।
ମେଘ ହୋଉଚିନା?
କାଇଁ ହୁଁ ବର୍ଷା ତ ଉଠେଇଚି କାଇଁ କିଛି ହେଇନି ଝିପ୍ ଝିପ୍ ଟିକେ ହେଉଥିଲା ଆଉ ହେଇନି।
ହୁଁ। ଆମ ଆଡେ ସେ ଝିପ୍ ଝିପ୍ ହୋଉଚି ତ କେତେବେଳୁ ହେଲାଣି ବଡ ଯୋରଷରେ ପକେଇନି ଆଉ।
ଓଁ ହଁ କାଲି ଆମ ଆଡେ ହୋଉଥିଲା।
ଓ ହ ଆଜି ଆମ ଆଡେ ପଠେଇ ଦେଲ ବୋଧେ ଆଉ।
ହଁ। କହିବ ଯଦି ଆହୁରି ପଠେଇ ଦୋବୁ।
ଆମ ଆଡେ ପୁରା ଭୂଇଁ ଓଦା ହେଇକି ରହିଲାଣି ଆଉ କେତେ ପଠେଇବ।
ହେ ତମେ ତ ଓଦା ହେଇନ ଭୂଇଁ ଓଦା ହେଲା କଣ ହେଲା।
ହଁ।
ଆଉ କଣ।
ଆଉ କଣ ଖିଆ ପିଆ କରିଚ। ହୁଁ ଏ ଗାଧୁଆ ବେଳେ ଭାତ ଫାତ ଖିଆ ହେଇଥିଲା। ହୁଁ ଡାଲି, ଭାତ ଉଁ ହେଇଥିଲା ରୋଷେଇ ସାଧା ତ ଆଜି ଗୁରୁବାର ଆଉ।
ହୁଁ।
ହୁଁ ରାତିରେ କଣ? ରାତିରେ ସେଇ ରୁଟି ଯାହେନେ ତରକାରୀ ପତର ଗୋଟେ ହବ ଆଉ। ଆ କ୍ଷୀର ଅଛି ଆଉ।
ହୁଁ ହୁଁ, ସିଏ ତ ସମସ୍ତ
ସମସ୍ତଙ୍କ ଘରେ ହୁଁ ଆଉ।
ହାଁ। ଆଉ ବସିଥିଲୁ ଟିକେ-ଏଁ ଲୁଗା ପଟାରା ଟିକେ, ଭାଙ୍ଗୁଥିଲି। କହିଲି ଟିକେ କା କଥା ହବା ଆଉ।
ହଁ।
ହୁଁ।
ଆଉ ଛୁଆ ପିଲା?
ହୁଁ, ପୁଅ ଦିହେଁ କେ ବାହାରୁ ଟିକେ କୁଆଡେ ଯାଇଛନି, ଖେଳିବାକୁ ଆଉ, କିକେଡେ ଖେଳୁଥିବେ ବୋଧେ ଆଉ!
ବଡ଼ ବଡ଼ ଛୁଆ ହେଇଗଲେଣିି ମାନେ
ହଁ, ହଁ ବଡ ଟିକେ ହେଇଗଲେଣି, ଆ କଲେଜ ପଲୁଛନ୍ତି।
ହଁ, ହଁ। ମୋର ଫାଇଭ୍ କ୍ଲାସ୍ ଝିଅଟା-ଆ ଫାଇଭ୍ କ୍ଲାସ୍, ପୁଅଟା ୱାନ୍ କ୍ଲାସ୍ ଆଉ।
ଛୋଟିଆ ଛୁଆ ଆଉ।
ହଁ, ଏ ଟ୍ୟୁଉସନ୍ ଛାଡିକି ଏଇନା ଆସିଲି ବା!
ସନ୍ଧ୍ୟାଏଳେ ଏବେ ଟିଉସନ୍ ଚାଲିଛି।
ହଁ, ଏଇ ସାଢେ ଚାରିଟାରେ ଯିବେ ଆସିବେ-ଏଁ ଆ ଅଟ୍ଟା ଅଳକୁ। ହୁଁ। ନା ଝିଅ ପୁଅ ଦିହାଙ୍କୁ ଆଁଙ୍କୁୁ ମୋ ପୁଅ ଯଉଁ ଚଗଲାକୁ କିଏ ସମ୍ଭାଳିବ ଘରେ ରଖିକି? ମୁଁ ଏବ ଲେ, ସିଲେଇ-ଇ ଦୋକାନ ଟା ଦେଇଛି ନା, ମୁଁ ସେଠିକି ଯାହା ନା ଆସିବି, ଏନାକେ ଆଉ, ସିଏ ଦେ ଆ ଘରେ ସିଏ ଭାରି ଚଗଲା, ସେ ମୁଁ ଦୋକାନକୁ ଆସିଲା ମାତ୍ରେ, ସେ ଘରେ ପୁରା ଚଗଲା ହେଇକି ଏଆଡେ ଧାଁ ସେ ସିଆଡ଼େ ଧାଁ, ତା ବର୍ଷା ଝିପ୍ ଝିପ୍ ହଉଛି ନା, ସେଥାଇଁ ତାର ତାକୁ ଟିଉସନେ ନଛାଡ଼ନେ, ସେ ତାକୁ ମୁଁ ସମାଳି ପାରେନି ତାକୁ। ସେ ଖାଲି ଇଆଡ଼େ ଧାଇଁ ଆସୁ ସେଆଡେ ଧାଇଁବ ଖାଲି ଚଗଲା ହବ। ଏଠି ଚଢିଯା, ହେଠି ଟିକେ ଡେଇଁପଡ। ଏମିତି ଆଉ, ସାଇକେଲ ଧରି ନ ଘିରି ଘିରି ବୁଲମି।
ଛୋଟ ଛୁଆଟା ଆଉ, ଚଗଲା ହବନ୍ ନା। ଏନା ହବ, ଏଇନାଗେ ପାଞ୍ଚ ଆଠ ନଅ ବର୍ଷ ଯାଏଁ ହବ, ଏଇନା କଣ?
ହୁଁ।
ଆମେ ସବୁ ପାର କରିକି ଆସିଲୁଣି, ସେରାପା! ସେଇ ପାହା ଚରା ସବୁ ପାର୍ କରି ସାଇଲୁଣି।
ହଁ। ସେଇଆ, ପ୍ରଥମ ପାହାଚ ପାର୍ ହେଇଯାଇଛ, ଆଉ।
ହଁ, ପାହାଚ ପାର କରିସାଇଲୁଣୁ।
ହଁ, ଆଉ, ହଁ।
ଜାହା ବୁଝି ନ ପାରିବ! ପଚାରିବ ଆଉ।
ହଁ। ସେ ହେଲା କହନ୍ତି, କୁହନା କୁହନା ସେ ଯଉ, ଆରେ ମୋ ଝିଅ ମୁଁ କିଛି-ଇ ମାନେ ଚଗଲା ଏତେ ନୁହେଁ, ମୋ ପୁଅ ଭାରି ଚଗଲା। ସେ ତ ଦିନ ଦି ପହରିିଆ ଜନମ ଆଉଁ।
ଝିଅ ଛୁଆଡା କଣ ଚଗଲା ହନ୍ତି କି? ପୁଅ ପିଲା ଗୁଡା ନା
ହୁଁ।
ହ
ବହୁତ ଚଗଲା, ବାପ ମା ସେ ପୁରା ଖଣ୍ଡମଣ୍ଡଳ ପୁରା ପାଗଳ କରିଦବ ସେ ଯୋଉ ମୁହୂର୍ତ୍ତ ଟା ଶୋଇବ ସେତିକି ମୁହୂର୍ତ୍ତ ଟିକେ ଶା ନ୍ତ। ଉଠିଲା ମାତ୍ର ସଇଲା।
ହଁ।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲ?
ନା କୁଆଡେ କାଇଁ ବୁଲିବାକୁ ଯିବୁ ଆ ଇଆଡା ତ ଶଶୁରଙ୍କ ଦେହ ଖରାପ ନା ଆଉ କୁଆଡେ ଯିବୁ ନା କଣ କରିବୁ। ସେ ତ ତାଙ୍କର ମେଡି କାଲ ଧାଇଁଲେ ସବୁବେଳେ ଆଉ। ଏଇଥର ଯାଇଥିନୁ ଟିକେ ଘଟଗାଁ ଦର୍ଶନ କରିକି ଆସିଥିନୁ।
ହଁ।
ହୁଁ।
ଅଁ ହଁ।
ଆଉ ତମର ରଜ ହଁ ସମସ୍ତେ ଯାଉ ଆମର ଯେଆଡ଼େ ଗଲେ ସମସ୍ତେ ଯାଉ ସାଙ୍ଗ ହୋଇକି ମୋ ଶାଶୁ ତାଙ୍କର ଯାଆନ୍ତିନି। ସେ କହିବେ ମୁଁ ଘ ସବୁ ତ ପଳେଇବ ମୁଁ ଆମେ ଗୋଟିକିଆ ନା ଗୋଟିକିଆ ପୁଅ। ଆଉ କହିବେ ତ ସମସ୍ତେ ଘରୁ ପଳେଇବ ମୁଁ କଣ ଘରୁ ପଳେଇମି ଘର ଟା କିଏ ଇଏ କରିବ। ମୁଁ କହିବି ଘରଟା ଖାଲି ଏଇ ଘଣ୍ଟେ ହଁ ମୁଁ ନେଇ ଯାଇକି ଖାଲି ଗୋଟେ ଦିନ ଆସିନେ ତମ ଖାଲି ଘରଟା କିଏ ନେଇକି ପଳଉଚି ଟେକୀକି। ସେ ଜମା ଯିବେନି କୁଆଡେ। ସେ ଘର ଛାଡିକି କୁଆଡେ ଯାଆନ୍ତିନି ତାଙ୍କ ବାପ ଘରେ ଡାକିନେ ବି ଯିବେ ନେଇଁ।
ଆସ୍
ସେ କୁଆଡେ ଯିବେନି। ସେ ସେଇ ଘରେ ବସିଥିବେ ଖାଇବେ ପିଇବେ ତାସ ଖେଳିବେ ଏଇ ଗାଧୁଆଳିଆ ତାସ ଖେଳିବେ।
ହଁ।
ହୁଁ। ତାସ ଫାସ ଖେଳିବେ ତାପରେ ସିଏ ତାପରେ ଯାଇକି ଯାହା। ଚାରିଟା ବେଳେ ଆସିଲେ ଚା ଟିକେ ପିଇବେ।
ତମେ ତାସ ଖେଳ ନା ନାଇଁ?
ନା ମୁଁ ଖେଳି ସିକିଚି। କିନ୍ତୁ ମୁଁ ଖେଳେ ନେଇଁ। ସିଏ ତା ଯାଆନ୍ତି ସେ ଆମ ସାହି ଭିତରକୁ ଯାଆନ୍ତି ଖେଳିବା ପାଇଁ।
ଅଛନ୍ତି ତାଙ୍କର ସାଙ୍ଗସଖୀ ସବୁ ଆଉ।
ହଁ।
ହୁଁ।
ଆମେ ଝିଅ ବେଳେ ଆମ ଖୁଡ଼ି ହେରା ସବୁ ମିଶିକି ଆମେ ଖେଳୁ।
ହୁଁ।
ଝିଅ ବେଳେ କା ଘରକୁ କା କଣ ଯିବୁ କଣ ଦରକାର। ସେ ଘରେ ବସିଲୁ ସମସ୍ତେ ମିଶିଲୁ ଖେଳିଲୁ।
ଖେଳୁଚନ୍ତି ବସିକି ତାସ।
ହଁ।
ଆମେ ତ ସକାଳୁ ଶୋଇଲା ଯାଏ କାମ ନଦୀ ହେଇ ଯାଇଥିବ।
ସେଇଆ ହେଲା କଥା।
ଆହୁରି ତାସ ଖେଳୁଚନ୍ତି ଆ।
ଏ ଛୁଆ ପିଲା ସ୍କୁଲ ଜିବେ ସକାଳୁ ଉଠିଲୁ ପାଞ୍ଚଟରେ ଉଠିବୁ ତାଙ୍କର ନାଇଁ ଟିଫିନି ବନେଇବୁ ଖାଇବେ ପୁଣି ନେବା ସେ ଖାଇବେ ଯାହା ନେବେ ନେଇଁ। ଖାଇବେ ଗୋଟେ ନେବେ ଗୋଟେ। ଆଜିକାଲି ତ ଛୁଆ ସେଇଆ ଆଗରୁ କଣ ଯାହା ଖାଉଥିଲୁ ପଛେ ସେ ଆଗରୁ ଟିଫିନ ଆଉ ଓଡ଼ିଆ ମିଡିୟମ ଯେତେବେଳେ ପଢୁଥିଲେ ସେତେବେଳେ ଟିଫ ଫିନ କିଛି ଦରକାର ନଥିଲା। ଏଇନା ତ ଇଂଲିଶ ମିଡିୟମ ଯେ ତାଙ୍କର ଆଗେ ଟିଫିନ ଟା ଆଗେ ତିଆରି କରିବୁ ଯାହା ହେନେ ନେବେ ସେ ଖାଇବେ ଗୋଟେ ନେବେ ଗୋଟେ।
କଣ କରିବ ଆଉ।
ଆଉ ସେ ସେଇଆ ଆ, ସେ ତ ମୋ ପୁଅ ଏଗା ବାରଟା ଚାଳିଶରେ ଛୁଟି ହେବ ତାଙ୍କ ସ୍କୁଲରୁ ଯାଇକି ଆଣେ ଫୁଣି ମୁଁ ସ୍କୁଟି ନେଇକି ପଳୁଏ ଧରିକି ଆସେ ତାଙ୍କୁ ନେଇକି ଛାଡ଼େ।
ହଁ ତମେ ଗୋଟେ ଭଲ ଡ୍ୟୁଟିରେ ରହିଛ ଆଉ।
ହଁ। ସିଏ ତା ବାବା ଯେ ତା ବାପା ଯେ ସେଏ ଜମା ଯାଆନ୍ତିନି ସେ ତାଙ୍କ ମନ ହେଇଥିଲେ ଯଉ ଦିନ ଯଦି ଯିବେ ଯିବେ ନହଲେ ନାହିଁ।
ତମକୁ ତ ଷେଣ୍ଢ ଭଳିଆ ଛାଡି ଦେଇଛନ୍ତି ଆଉ।
ହଁ ହଁ ହ। ଏଇ ଅସୁବିଧା ଦେଇ, ଗାଡ଼ି ଉଁ ଅସୁବିଧା ହେଲା ଆଉ। ଡେରିରେ ପହଞ୍ଚିଲା ଘରେ ବୋଲି ସ୍କୁଟିଟେ ଆଣିନି, ମୁଁ କହିନି ସ୍କୁଟି ତ ଶିଖିନଥିନି। ତାପରେ ଆଣି ଆଣିକି ଶିଖିନି ଗୋଟେ ଦିନରେ ମୁଁ ଶିଖିଦେନି ସ୍କୁଟି।
ହୁଁ ଆଗରୁ ଶିଖିଥିଲ ବୋଧେ?
ନା ନା ମୁଁ କେବେ ଚଲେଇ ନଥିନି, ସାଇକଲ ଫାଇକଲ ଶିଖିଥିନି ଝିଅବେଳେ। ଗାଡି କେବେ ଚଲୁଏନି। ଗୋଟେ ଦିନ ତ ଚଲେଇଦେନି, ଏ ସ୍କୁଟି କଣ ସାଇକଲ କଣ ଆଉ ହେରା ତ ଏକା ଆଉ।
ବାଲାନ୍ସ କରିବା
ହଁ, ଆଉ ସେ ସେଇଠୁ ହେଲା କନ୍ତି ଆଉ ତ ତ ଶିଖିଦେନି ତାର ସେଇଦିନଠୁ ଦି ବର୍ଷ ହେଇଗଲାଣି ଆଉ। ନେବା ଆଣିବା ସବୁବେଳେ ଟିଉସନ, ସ୍କୁଲ ସବୁବେଳେ ନେବା ଆଣିବା।
ହଁ।
ହୁଁ। ଆଉ ସିଏ ତା ବାବା ତାଙ୍କ ମନ ହେଇଥିନେ ଯିବେ ନହେନେ ନାହିଁ, ତାଙ୍କର ସେମିତି ବିଏ ନାହିଁ।
କାମରେ ବ୍ୟସ୍ତ ରହୁଥିବ ଆଉ କଣ?
ହଁ ଏ ବାପାଙ୍କ ପଛରେ ତ ସବୁ ଗୋଡେଇ ଗୋଡେଇ ତାଙ୍କର ଦିନ ଗଲା।
ଓହୋ ତାଙ୍କ ଶଶୁରଙ୍କ ଦେହ ଭଲ ନାହିଁ।
ହଁ ତାଙ୍କ କିଡ଼ନୀ ଖରାପ ତ ଡାଇଲିସ୍ ଚାଲିଛି।
ଓହୋ, ଆଉ ତାଙ୍କୁ ସବୁବେଳେ ତ ମେଡିକାଲ ନେବାକୁ ପଡୁଥିବ ଆଉ।
ହଁ ତା ସପ୍ତାହରେ ଦିଥର ଡାଇଲିସ। ସେ ଯିବେ ମେଡ଼ିକାଲ, ଭୁବନେଶ୍ୱର ଯିବେ ନହଲେ କେଉଁଝର ଯିବେ।
ଓ ହୋ।
ଆଉ ଏମତି ଚାଲିଛି ତାର ହଁ ଇଏ ତାପରେ ଗୋଟିକିଆ ପୁଅ, ଆଉ ଚାଲିଲସ ସବୁବେଳେ ଆଉ। ସିଏ ତ ନ ନେ ଏକ ଲୋକ କଣ କହିବେ କହିବେ ତା ଆପଟାକୁ ନେଲାନି ମେଡ଼ି କାଲ ପଡି ପଡ଼ିକା ଇଏ ହେଲା, ସେୟା କହିବେ
ଆଉ ଭଉଣୀ ଆସ
ହଁ, ଦିଟା ନଣନ୍ଦ।
ଅଛନ୍ତି ଆଉ, ହୁଁ ପାଖାପାଖି ନା ଦୂରରେ?
ନା ଜଣେ ସେ ହଁ ଦେ ଦୂରରେ ଏଇନାକେ ଅଛନ୍ତି ପାଖରେ ଜଣେ ବାହା ହେଇଛି। ଦୂରକୁ ଜଣେ ବାହା ହେଇଛି। କିନ୍ତୁ ଦୂରରେ ଧିଆଙ୍କେ ରହିଛନ୍ତି ହଁ। ଆ ଜାଗା କିଣିକି, ବଡ ଯିଏ ତାର ଜାଗା କିଣିକି ଘର ଫର କରିଛି ଆଉ ଯାଜପୁରରେ।
ମାନେ ତମ ବାବୁଙ୍କଠୁ ବଡ ନା, ନା ଆଙ୍କଟୁ ସାନ। ଭଉଣୀ ଦିହାକେ ସାନ।
ହଁ। ଦି ଭଉଣୀ ଆଙ୍କ ତାର ସାନ ଆଉ।
ଆସନ୍ତି ନା ନାଇଁ ବୁଲିବାକୁ।
ହଁ ହଁ ସବୁବେଳେ ଆସନ୍ତି ଯିବା ଆସ ସିଏ ସବୁବେଳେ ରହେ, ମାସେ ଏପଟ ସେପଟ ହବନି, ମାସେ ଭିତରେ ସେ ସେ ଧିଆଙ୍କ ଆସିକି ଦିଥର ବୁଲିକି ଯାଇସାରିବେ।
ଯାହା ତମେ ଭାଉଜ ଗୋଟେ ଭଲ ଅଛ ବୋଲି ଭାଉଜ ବୋଲି ପଳେଇଆସୁଛନ୍ତି ନାଇଁକି।
ହୁଁ। ସେ ସବୁବେଳେ ଆସ ଯିବା ଆସିବା, ଆଉ
ଭଲ ପାଇବା ଦୋଉଛ ବୋଲି ଆସୁଛନ୍ତି ନା ଆଉ।
ହୁଁ। ଆଉ ତାଙ୍କ ସହିତ ମୁଁ ସିଏ ଆସିନେ ଘରକୁ ତୁ ମୁହଁ ଭୁଲେଇବୁ କି କଥା କହିବୁନି ସିଏ ଆଉ ଆସିତେ ମନ କରିବେ କିି?
ହଁ।
ଘରକୁ ଝିଅ ଟା ତାର ଆସିବ ନା ନାଇଁ?
ହଁ ଯାହେଲେ ନିଶ୍ଚିତ। ତମକୁ ସେମାନେ ସେମିତି ଭଲ ପାଉଛନ୍ତି ବୋଲି ତମେ ସେମିତି ଭଲ ପାଇବା ଦଉଛ ନା ଖାଲି ଟା ହେଲେ।
ହୁଁ ଆଉ ସେ ଟଙ୍କାରେ। ତାଙ୍କର ବଡ଼ର ତ ପୁଅଟେ ଝିଅଟେ ସାନର ପୁଅଟେ।
ଆଉ ଏବେ ବୋଧେ ବାହା ହେ
ବାହା ହୋଇଛନ୍ତି ଆଉ। ନା ନା ତା ବଡ଼ର ଝିଅ ନବମ କ୍ଲାସ୍ ପଢ଼ିଲାଣି।
ହୁଁ ହୁଁ
ହୁଁ ତାର ଆଗେ ବାହାଘର ହେଇଥିଲା ଆଙ୍କ ଆଗରୁ ତ ତା ଝିଅ ନବମକ୍ଲାସ୍ ପଡ଼ିଲାଣି। ଏଇ ସାନଝିଅ ସାନର ପୁଅ ପଢ଼ିନେଇଁ।
ହୁଁ
ଛୋଟିଆ ଟେ ହଁ ଏଇ ତିନିବର୍ଷ ଚାଲିଚି ଆଉ।
ଅ ହଉ।
ହଁ ହଁ ହ